ବୁ କରିବ ସ୍ୱୀକାର କରିବ -
ହଁ ହଁ
ଆଛା ଆଜି ଆ କଣ କରୁଛ ଅବି?
ଏଇ ଗାଧେଇକି ଆସିଲି
ଆଚ୍ଛା ଆଚ୍ଛା ଆଜି ଏତେ କଣ ବିଳମ୍ବ?
ହଁ ଏ ଶୋଇଥିଲି ଭାରି ଲେଟ ଯାଏ ତ ସେଇଆ ଆଉ
ଆଛା ବର୍ଷା ପାଇଁ ନିଦ ଭାଙ୍ଗିଲାନି ତ ସେଥିଲାଗି ସୋଇ ପଡିଥିଲା ଏଇଆ ନା
ହଁ ତମେ କଣ କରୁଛ?
ମୁଁ ଆଉ କଣ କରିବି ମୁଁ ଆସିକି ମୋ ସବୁ କାମ ସାରିକି ଆଉ ମନ୍ଦିରକୁ ଆସିଛି ବସିଚି ଏଇଠି ଆଉ କଣ କରିବି ଆଉ
ତମ ଘର ପାଖେରେ
ହୁଁ ହଁ ଘର ବି ଚାରିଶହ ମିଟର ପାଖାପାଖି ଦୂର ହବ ଠିକ ଅଛି, ସେଇଠି ମୁଁ ଯଦି ମୋ କ୍ଲାସ ତୁ ବି ତ ମୁଁ ହେଟୁ ଯିବା ପାଇଁ ମନ୍ଦିର ଗୋଟେ ହେଇଯାଏ ଯେହେତୁ ଆଜି କ୍ଲାସ ନାଇଁ ବର୍ଷାରେ ଗଲିନି ତ ପଳେଇ ଆସିଲି ଶୀଘ୍ର ଟିକେ ଆଉ
ଅ।
ତ ଠିକ୍ ଆଜିର ବିଷୟବସ୍ତୁ ଟା କଣ ରଖିବା।
ହଉ ଅ।
ହ୍ୟାଲୋ।
ଚା ପିସ କଣ ହ୍ୟାଲୋ।
ହୁଁ ମୁଁ ତମେ ହଉଛି ବା ହଉଛି ସାମାଜିକ ବିଜ୍ଞାନ ପଢିଥିଲ। ଆଉ ତ ସେଇ ବିଷୟରେ ତମ ତମର ମୋର କିଛି ଆଜି ଆଲୋଚନା ଗୋଟେ କରିଦବା କଣ କହୁଛ।
ନିମ ଅଛି।
ଆଚ୍ଛା ତମେ କିଛି ମାନେ ମତେ ପ୍ରଶ୍ନ ପଚାର ମୁଁ ତାର ଉତ୍ତର ଦେବି ଯେ ମୋ କିଛି ଭୁଲ ହୁଏ ତମେ ମତେ। ସେଟାକୁ ମାନେ ଇଏ କରି କହିବ ମାନେ ଆଜି ତମେ ମୋ ଟିଚର ମୁଁ ତମ ଷ୍ଟୁଡେଣ୍ଟ।
ହୁଁ ସେମିତି କିଛି ନାହିଁ ବଟ୍ ହଉ ଠିକ ଅଛି ଆଉ। ଅ ତମେ ଏଇ ବର୍ଣ୍ଣ ବ୍ୟବସ୍ଥା ବିଷୟରେ ଜାଣିଛ କେତେଟା ଟାଇପି ର ବର୍ଣ୍ଣ ଅଛି।
ହଁ ହଁ ବର୍ଣ୍ଣ ଆମର ତ ଚାରି ପ୍ରକାର ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର।
ହୁଁ ଜାଣିଛ ସେମାନେ। କୋଉଠୁ କୋଉଠୁ ବାହାରିଛନ୍ତି ମାନେ ଠାକୁର।
ଏ ଏଇଟା ଆମର ଆ। ଆପଣଙ୍କ ମାନେ ଏ ମାନେ ଇ। ଇଏ ଐତିହାସିକ ଏକ ପ୍ରୁଫ୍ ଅନୁସାରେ କହିବି ନା ଶାସ୍ତ୍ର ଅନୁସାରେ କହିବି।
ଦିଟା ଅନୁସାରେ ଗୁଅ ମୁଁ ତ ଗୋଟେ ଅନୁସାରେ ଜାଣିଛି।
ଆଚ୍ଛା ତମେ କୋଉଟା ଜାଣିଛ।
ସେଇ ଯୋଉ ଆ ହଁ। ଶୁଦ୍ର ମାନେ ଗୋଡରୁ ବାହାରିଛନ୍ତି।
ନା ନା ନା ନା ନା ସେଇଟା କହିବାକୁ ଭୁଲ ହେଲା ଶାସ୍ତ୍ର ଅନୁସାରେ ବିରାଟ ବିରାଟ ପୁରୁଷ। ଯାହାର ଆକାର ନାହିଁ ଯାହାର ଆ। କାହିଁ ନାହିଁ ତା ପାଦ ନାହିଁ କି ଆଖି ନାହିଁ, ହାତ ନାହିଁ ତ ତାକୁ ଗୋଟେ ମାନେ ଦିଆଯାଇଛି ବ୍ରାହ୍ମଣ ମୁଁ। ମୁଖ ମାସିକି ମାନେ ବ୍ରାହ୍ମଣ ଯିଏ ମୁଖରୁ ଉତ୍ପାଦନ ହେଇଛନ୍ତି ବିରାଟ ପୁରୁଷର। ଆଉ କ୍ଷେତ୍ରୀୟ ଯିଏ ବାହୁରୁ ଜନ୍ମ ହେଇଛନ୍ତି ଆଉ ବୈଶ୍ୟ ଯିଏ ଆମର ଜାଙ୍ଘରୁ। ଚରଣରୁ ଶୂଦ୍ର କିନ୍ତୁ ଏ ଯୋଉ କ। କଥା କୁହାଯାଏ ଏଇଟା ହଉଛି ମାନେ ମାନେ ଜାତି ନୁ ଏଟା ମାନେ ତାଙ୍କୁ ଦିଆଯାଇଛି କି ମାନେ। ଓ ଗୋଟେ ପଦବୀ। ଦିଆଯାଇଛି ତାଙ୍କର ମାନେ କର୍ମ ଆସିବ ପଦବୀ ଦିଆଯାଇଛି ତ ଏଇଟା ହିଁ ମାନେ ଶାସ୍ତ୍ର ଅନୁସାରେ। ର ଆଉ ଇତିହାସକାର ଅନୁସାରେ ଅ ମାନେ ଯୋଉମାନେ। ମାନେ ନିଚିଲ ବର୍ଗ ମାନେ ଯୋଉ ମାନଙ୍କ ମାନେ ଟିକେ ଶିକ୍ଷା କମ ଥିଲା ତ ସେମାନେ ଶଦ୍ର ହେଲେ। ଯୋଉମାନେ ବେପାରରେ ପରମ୍ପରାଗତ ମାନେ। ଥିଲା ଯାହା ମାନେ ବେପାରୀ ଥିଲେ ତ ସେମାନେ ବୈଶ୍ୟ ରେ ଗଣତି ହେଲେ। ଆଉ ଯୋଉ ମାନଙ୍କୁ ମାନେ। ହାତର ବାହୁରେ ମାନେ ବହୁତ ଶକ୍ତି ଥିଲା ଏବଂ ସେ ରାଜ୍ୟର ରଖୁ ବାଲି କରୁଥିଲେ। ତ ସେମାନେ ଆମର ଅ କ୍ଷତ୍ରିୟ ହେଲେ। ଆଉ ଯୋଉ ମାନଙ୍କ ଜ୍ଞାନ କୌଶଳ ପ ଏବଂ ମାନେ ଜ୍ଞାନରେ କୌଶଳରେ ଏବଂ। ଚିକିତ୍ସା ଶାସ୍ତ୍ର ରେ ଶାସ୍ତ୍ର ଉପଚାର ମାନେ ଥିଲା ସେମାନେ ବ୍ରାହ୍ମଣ ହେଲେ। ଆଚ୍ଛା ଦ୍ଵିତୀୟ ପ୍ରଶ୍ନଟି କଣ କହିବେ। ଉତ୍ତର ଟା କେମିତି ଆ ଠିକ ହେଲା ନା ଭୁଲ ହେଲା ତମ ମାନେ।
ହଁ। ହଁ ଠିକ ହିଁ ଅଛି କିନ୍ତୁ ଆମ ତ ପାଠର ତ ଏତେ ସବୁ ପୁରା ପୁରାଣ ବିଷୟରେ ପଢା ହବନି। ସେଇଟା ତୋର, ଉଁ ଏମିତି ହିଁ କହିଦେଇଚନ୍ତି ଆଉ, କୋଉ କୋଉଠୁ ବାହାରିଲେ ଆଉ।
ଆଛା, ଆଛା, ଆଛା, ମାନେ ତମ କଥା ଏଇଟା ଯୋଉ ମୁଁ କହିଲି ଏଇଟା ହଉଚି ଆମର ଅ ଆମର ଋକ୍ ବେଦର ପୁରୁଷ ସୁକ୍ ତମର ଯୋଉ ଲେଖାଯାଇଚି, ସେ ପୁରୁଷ ସୁକ୍ତ ମୁଁସରେ ମୁଁ ଏଟା କ ଆଣିଲି, ତମେ ତମ ପାଠ କହିଲ, ମୁଁ ମୋ ପାଠ କହିଲେ ଆଉ, ଆଛା ତ ତମ ମତ ମତରେ ସେଟା ମାନେ କଣ? ମତେ ଟିକେ କୁହ, ମୁଁ ଟିକେ ମାନେ ଜ୍ଞାନ ପାଇଁ ଶୁଣିବାକୁ ଚାହିଁବି।
ନା ମୁଁ ଏତେ ଏଇ ବିଷୟରେ ଜାଣିନି, ବାସ୍ ପଢାରେ ଲେଖା ହେଇଥିଲା ଯେ, ଏଇଟା ବାହାରି କିନ୍ତୁ ମୁଁ ଏଇ ସବୁରେ ଏତେ ମାନେ ରଖେନି ଆ, ମାନେ ନଥାଏ ମୋର ଏତେ ବିଶ୍ଵାସ ତ ମତେ ଜାତି ବାତି ଏ ସବୁ କିଛି କିଛି ବିଶ୍ଵାସ ନଥାଏ ତ, ସେଇଆ ଆଉ, ଖାଲି ପଢେ ଯାହା ଆଉ।
ମୋର ବି ସେମ୍, ମୁଁ ବି ଏତେ ସିଷ୍ଟମକୁ ମାନେନି, ତେଣୁ ବେଦଶାସ୍ତ୍ର ତାକୁ ମନା କରୁଚନ୍ତି ତ, ମୁଁ ଏଟା ମାନେ, କାରଣ ମୁଁ ଶାସ୍ତ୍ର ଗୀତା ଭାଗବତ ସବୁଥିରେ ହିଁ ମନା ଅଛି ନା, ହଁ ବାସ୍, କଣ କିଛି ମାନେ ତାଙ୍କ କଥା ମୁଁ ବି ସେ ବିଷୟରେ ଏତେ ମାନେନି କାରଣ ପ୍ରଥମ କଥା ଈଶ୍ୱର କହିଚନ୍ତି କି, ମା ମାନେ ଭଗବାନ ଯିଏ କହିଛନ୍ତି କି, ଦୁଇ ପ୍ରକାର ନାରୀ ପୁରୁଷ ପ୍ରତ୍ୟେକ ବ୍ରହ୍ମ, ମାନେ ସମସ୍ତେ ବ୍ରହ୍ମର ଅଂଶ ମାନ, ତମ ଧରି ଇଶ୍ଵର ଅଛନ୍ତି, ମୋ ଧରେ ବିଶ୍ୱର ଅଛନ୍ତି, ସେ କୁକୁର ଦିହରେ ବି ଈଶ୍ୱର ଅଛନ୍ତି, ମ ସେ ଯୋଉ ମ ମୋ ସାଙ୍ଗ ଦିହରେ ବି ଈଶ୍ଵାର ଅଛନ୍ତି, ତ ସମେସ୍ତେ ଗୋଟଏ ଈଶ୍ୱରଙ୍କ ସ୍ଵରୂପ, ଅଲଗା କଣ ହେଲେ? ଏଇଟା ଆମ ବେଦରେ ଲେଖାହେଇଛି, ଶାସ୍ତ୍ରରେ ଲେଖା ହେଇଛି, ତ ମୁଁ ବି ଏଇଟା ମାନେନି।
ହୁଁ।
ଆଛା, ଦ୍ଵିତୀୟ ପ୍ରଶ୍ନ ଟା, ଦ୍ଵିତୀୟ ପ୍ରଶ୍ନଟି କଣ? ମୁଁ ଚେଷ୍ଟା କରିବି, ବହୁତ ଇଣ୍ଟରେଷ୍ଟିଂ ଲାଗୁଚି, ତମ ମାନେ ପ୍ରଶ୍ନଟା ଶୁଣିକି ତମ ବିଷୟରେ।
ଉଁ ହୁଁ, ଆମର ବା ବାହାଘର ଯୋଉ ହଉଛି, ବିବାହ ସେଟା ଏଟା ଆମର ଏଇ ପୁରାଣ ଏଇ ଟାଇପ ର ହିଁ, କିଏ ଲେଖିଥିଲେ ମୁଁ ଠିକ୍ ସେ ମନେ ପଡୁନି, କେତେ ଟା ଟାଇପ ର ଅଛି, ତମେ ଜାଣିଛ? କେତେ ପ୍ରକାରର?
ହଁ ହଁ ହଁ ହଁ। ଆମର ଗନ୍ଧର୍ବ ବିବାହ ଅଛି, ଦେବ ବିବାହ ଅଛି, ଅସୁର ବିବାହ ଅଛି। ଆଉ ମର ମାନବ ବିବାହ, ଚାରି ପ୍ରକାର ବିବାହ ଅଛି।
ହଁ, କିନ୍ତୁ ଆମ ପାଠରେ, ହୁଁ କୁହ?
ଗନ୍ଧର୍ବ ବିବାହକୁ ବର୍ତ୍ତମାନର ଆମର ସେ ଯୋଉ ପ୍ରେମ ବିବାହ ପା, ଲଭ୍ ମ୍ୟାରେଜ ଆଉ କୋର୍ଟ ମ୍ୟାରେଜ କୁହାଯାଇ ପାରିବ।
ହଁ, କିନ୍ତୁ ଆମର ଦେଖିଥିବ, ହଉଚି ନର୍ମାଲି ଆମର ପ୍ରଜାପତ୍ୟ ବାହାଘର ହଉନି?
ହଁ ଦେବବିବାହ ସେଇଟା କୁହାଯାଏ, ପ୍ରଜାପତି ବିବାହ, ବାସ୍ ଠିକ୍, ତମେ ତ ଭଲ, ନହଲେ ଦେଖିବା
ଆରେ ଏଇ ପାଠ ଗୁଡା ହିଁ ପଢେ, ତ ସେଇଆ ଆଉ, ଗନ୍ଧର୍ବ ଅସୁର ପଇଶାଚ ଗୋଟେ ଅଛି ଆଉ ହେଲା ଭାରି ଦୈବ, ପ୍ରଜାପତ୍ୟ ଆଉ କଣ ଏମିତି ଦିଟା ଭୁଲିଗଲି। ହୁଁ, ତ ଆମର ବାହା, ବାହା ଆମେ ଯୋଉ ବାହା ଝିଅ ପୁଅଙ୍କୁ ବେଦିରେ ବାହାଘର ହଉଚି, ତ ତାଙ୍କର ତିନିଟା ମାନେ ମେନ୍ କଣ କୋଉ ରିଜନ ତାଙ୍କର ବାହା ହେବର ମେନ୍ କାରଣ କଣ?
ଆଛା, ତାହାରେ ମୁଁ ମୁଁ ଟିକିରେ ଦେବି ନା ହଉଛି ମାନେ ବହିଲେଖା
ହଁ, ତମେ ତମ ପରପେକ୍ଟିଭିରେ କୁହ, ନାଇଁ ନାଇଁ ବହି ଲେଖା ଅନୁସାର ଆଗ କୁହ।
ଆଁ, ବହିଲେଗ ଆନ୍ସାରତ, ମୁଁ ଏତେ ସେ ବିଷୟରେ ମୁଁ ଡିପଲି ପଢିନି ତ ମୁଁ ଫାଷ୍ଟ ମୋ ପେସ୍ପେକ୍ଟ ଟା କହୁଛି ମାନେ ଉ ଆମେ ସବୁ କୁହନ୍ତି କି ଆମେ ଏକୁଟିଆ ବଞ୍ଚିଯିବା ଏଇଟା କୁହନ୍ତି ନା କୁହନ୍ତିନି
ହୁଁ
କୁହନ୍ତି କିନ୍ତୁ ଗୋଟେ ସମୟ ଆସେ ଗୋଟେ ସ୍ଥିତି ଆସେ ଯୋଉ ସମୟରେ କି ଜଣେ ହାତ ଧରି ଚାଲିବା ଆବଶ୍ୟକ ସେଠି ସବୁବେଳେ କିଛି ପିଲା ହେ କହିବେ କି କି ବାପା ମା ଅଛନ୍ତି ମୋ ସବୁ କିଛି ଏଇଟା ବି କହୁଥିବି କିନ୍ତୁ ବାପା ମା ଦିନ ଆମକୁ ଛଡିକି ଯିବେ ନା ଯିବେନି
ଯିବେ ତ ସେ ସମୟରେ ଯୋଉ ସେ ସମୟରେ ଯୋଉ ବେଦନା ସେ ସମୟରେ କାହା ମୁହଁକୁ ଦେଖି ଜଣେ ବଞ୍ଚିବ ତ ସେଇ ସମୟ ପାଇଁ ବିବାହ ଟା ଆବଶ୍ୟକ ଆଉ ଖାଲି ଯେ ବିବାହ କରିକି ମାନେ ଆମର ମାନେ ସଂସାର ବଢେଇବେ ନୁହଁ ତା ସହିତ ବି ମାନେ ଆ ସ ମାନେ ନିଜ ସମାଜକୁ ମାନେ ନିଜର ନୂତନ ପିଢି ଦ୍ଵାରା କିଛି ଭଲ ଜ୍ଞାନ ଶିକ୍ଷ ମାନେ ସୁଶିକ୍ଷା ଦବା ଏବଂ ତାଙ୍କୁ ସମାଜରେ ପ୍ରତିଷ୍ଠା କରିବ ଏଇଟା ହ ବି ଗୋଟେ ବିବାହ କରିବାର କାରଣ ଆଉ ଯଦି ସମସ୍ତେ ଯଦି ବିବାହ ନ କରିବେ ତାହେଲେ ସଂସାର ହିଁ ମାନେ ନ ମାନେ ଧଷ୍ଟଭଷ୍ଟ ହେଇଯିବ ଏଇଟା କି ଏବେ ଆପଣ ଜାପାନ ରେ ବି ତମେ ଦେଖୁଛ ପ୍ରୋବ୍ଲେମ କି ମାନେ ୟୁଥ ଲୋକ ବହୁତ କମ ଆଉ ଓଲଡର ଏଜ ଲୋକ ବହୁତ ଅଧିକ ଅଛନ୍ତି
ହଁ ବୁଢ଼ା ବୁଢ଼ୀ ଲୋକ ବେଶୀ
ହୁଁ ତମ କଥା
ହୁଁ ଲେଖା ହେଇଥିଲା ତିନଟା ହ୍ୟାଲୋ
କଣ କହ ହଁ
ମୁଁ କହିଲି ପଢା ଅନୁସାରେ କିନ୍ତୁ ହଉଛି ଧର୍ମ ପ୍ରଜ ରତି
ହଁ
ମୋର ଏତେ ମନେ କରଡୁଛି ଧର୍ମ ତ ଜାଣିଥିବ
ଅ ବିବାହ ବିବାହ ସଂସ୍କାର ବିବାହ ଷୋହଳ ସଂସ୍କାରରୁ ବିବାହ ଗୋଟେ ସଂସ୍କାର
ହଁ ତ ଧର୍ମ କାମ କରିବାକୁ ହେଲେ ଯେହେତୁ ତମ ଯିଏ ରହିବେ ତମ ସ୍ଵାମୀ କି ସ୍ତ୍ରୀ ତାଙ୍କର ବି ସାହାଯ୍ୟ ଦରକାର
ହଁ
ଆଉ ଆଉ ଗୋଟେ ହେଲା ଯେମିତି କହିଲ ଆଗକୁ ବଢେଇବା ପାଇଁ କି ଆମର ହଁ ଏଇଟା ଆଉ ଗୋଟେ କଣ ମୁଁ ଭୁଲି ଯାଇଛି
ଆଉ ଗୋଟେ ହଉଛି ମାନେ ମାନେ ସା ମାନେ ମାନେ ଗୋଟେ ଏଇଟା ହେଉଛି ମୁଁ କହୁଛି ତମ ବହି ଲେଖା ତ ମୋତେ ଜ୍ଞାନ କାହିଁ ପ୍ଲସ ଟୁ ହିଁ ପଢିଥିଲେ ନା ଆଉ ଗୋଟେ ହଉଛି ମାନେ ଗୋଟେ ବି ବିପଦ ସମୟରେ ଗୋଟେ ସାଥ କିଏ ଶାଖା କିଏ ଦବ ଆଉ ଗୋଟେ କଥା ତମେ ଏଇଟା ମୁଁ ମୋ ବିଷୟ ବିଚାର ଅନୁସାରେ କହୁଛି ମାନେ ଗୋଟେ ପୁରୁଷ କଣ ଶକ୍ତ କବଚ ହେଲା
ହୁଁ।
ନାରୀ ହଉଛି ସେ ଶକ୍ତ କବଚର ଶକ୍ତି ଯେତେବେଳେ ପୁରୁଷ ବିପଦ ଆସେ ସେ କବଚ ସମୟ ହେ ଯେତେବେଳେ କବଚ ଯଦି ଅସ୍ଥିର ହୋଇଯଏ ସେ ନାରି କି ତା ଶକ୍ତି ଦେଇଥାଏ ଯାହା ଫଳରେ କି ସେମାନେ ଆସୁ ବିପଦକୁ ରଖି ପାରିଥାଏ ବିନା ନାରୀରେ କବୁଚା ବି ଭାଙ୍ଗିଯାଏ
ହୁଁ ଆଉ ହଁ ଆଉ ଅ ମୁସଲିମ ମାନଙ୍କ ବାହାଘର ବିଷୟରେ କିଛି ଜାଣିଛ?
ହଁ ତାଙ୍କ ବାହାଘର ବିଷୟରେ ମୁଁ ଜାଣିଛି। ଅ ତାଙ୍କର ହଉଛି ନିକାହ କରନ୍ତି ସେଇଟା ନିକାହା।
ମୋର ଦୀଟା ଟାଇପ ର ଦ ତିନିଟା ଟାଇପ ର ମ୍ୟାରେଜ ଥାଏ ବାଘର ଥାଏ ଗୋଟେ ଏଇ ନିକାହ ଯୋଉଟା କହିଲ ଯୋଉଟା କି। ଆଚୁଆଲି ଠିକ ମାନେ ଜଣେ କହିବ କୁବୁଲ। ଆଉ ଜଣେ କହିଲେ କୁବୁଲ ସେଟା ହେଲା ଆଉ ଗୋଟେ ତାଙ୍କ ର ମାନେ କିଛି ଦିନ ପାଇଁକି ମାନ ଯୋଉଟା ଆମେ ଟେମ୍ପରାରୀ କହୁ।
ହଁଟା ସେଟା କହନ୍ତି ହଲାଲା କୁହନ୍ତି ସାୟଦ।
ଆଉ ଗୋଟେ ଅଛି ମୁତା ମ୍ୟାରେଜ ଏମୁଟିଏ। ସେଇଟା କଣ କହିଲ ସେଇଟା ସେ ମାରେଜ ଟା ଯାଏନି ସେଟା ଏମତି କିଛି ଠିକ ନଥାଏ ତାର ଟେମ୍ପୋରାରୀ କହିପାରିବ।
ହୁଁ ହୁଁ ନା ମୁଁ ତାଙ୍କ ତାଙ୍କ ମ୍ୟାରେଜ ବିଷୟରେ ବେଶି ଜାଣିନି ଆଉ ଖ୍ରୀଷ୍ଟିୟାନ ମାନଙ୍କର ତ ଗୋଟିଏ ହିଁ ମ୍ୟାରେଜ ଥାଏ ଯୋଉଟା କି ଆମର ଅ ହେଇଥାଏ ତାଙ୍କର ଯୋଉ ଚର୍ଚ୍ଚ ଯୋଉଟା ସେଇଟା ହେଇଥାଏ।
ହୁଁ।
ନା ସେ ମାନେ ମୁଁ ଯେତିକି ଜାଣିପାରିଲି ତମର ଯୋଉ ସୋସିଓଲୋଜି ବିଷୟରେ ମାନେ ବହୁତ। ଗୁଡେ ନାରୀ ମାନଙ୍କ ସୁରକ୍ଷା ଏବଂ ଫେମିନିଷ୍ଟ ମାନଙ୍କ ପାଇଁ ବହୁତ କିଛି ଭଲ ଜିନିଷ ଅଛି ତ ମତୁରଭନ ମତେଟା ଭଲ ଲାଗେ ମୁଁ ବି ଫିଷ୍ଟ ସପୋର୍ଟ କରେ କିନ୍ତୁ ଓଭର ପୋସସେସ ଫେମିନିଷ୍ଟ ଟା ବି ଠିକ ନୁହେଁ ଯେମିତି କି ମାନେ ମିସସ ନିଜର ଋଗଷ୍ଟସ କୁ ମିସସ ଇଉଯ
ହଁ ଆମର ଗୋଟେ ଅଛି ଫେମିନିଷ୍ଟ ର ଓଡିଆ ଟା କଣ?
ନାରୀବାଦ।
ନାରୀିବାଦ ତ ଆମର ଅଛି କେତେ ପ୍ରକାରର ନାରୀିବାଦ ଗୋଟେ ହେଲା ଲିବରାଲ ହ ଓଡ଼ିଆ ତ ମନେ ପଡୁନି ଯୋଉଟା କି ସେମାନେ ଚାହାନ୍ତି ଯେ ପୁଅ ଝିଅ ସେଟା ଆମର ଯେତେବେଳେ ନାରୀ ବାଦ ଯେତେବେଳେ ଉଠିଥିଲା ଫଷ୍ଟ। ତ ସେଇ ଯୋଉ ମମାନେ ସପୋର୍ଟ କରୁଥିଲେ ତାର ସବୁ ସେମାନେ ଚାହୁଁଥିଲେ ଏ ଲିବରାଲ ଫେମିନିଷ୍ଟ ତାର ଥିଲା। ଯୋଉ ମହତ୍ୱ ସେମାନେ ଚାହୁଁଥିଲେ ପୁଅ ଝିଅ ସମାନ ହେବେ। ଇକ୍ୱାଲ ରାଇଟ ଯୋଉଟା ପୁଅ ଝିଅ ସମାନ ଆଉ ଗୋଟେ ଜଣେ ଭୋଟ ଦଉଛେ। ହଁ ହ୍ୟାଲୋ ହଁ ଭୋଟ ଯୋଉ ଦଉଛେ ସେଇ। ଝିଅ ମାନଙ୍କୁ ଇଏ ତାପରେ ଆଉ ଗୋଟେ ଆସିଲା ରାଡି ଯୋଉମାନେେ ଚାହାନ୍ତି ଯୋଉ ଆମର ପୁଅ ମାନ ଯେମତି ଆମେ ଜାଣିୁ ଆମ ଘର ମାନଙ୍କରେ ପୁଅ ମାନଙ୍କର ଉଁ ବେଶୀ ଟିକେ ଥାଏ ତାଙ୍କର ଦବ ଦବା ତାଙ୍କର ଯାହାବି। ଝିଅମାନେ ଟିକେ କମ ରେ ଥାଆନ୍ତି ତ ସେମାନେ ସେଟା ବିରୋଧରେ ଯାଆନ୍ତି। ଦେନ୍ ଏବେ କାର ଦେଖୁଥିବ ଯୋଉମାନେ ଗୋଟେ ରହୁଛନ୍ତି ଯୋଉମାନେ କି ନିଜ ଆମ ଝିଅ ମାନଙ୍କର ନିଜର ଅ ଅ କଣ ଫାଇଦା ଉଠଉଛନ୍ତି ସେଇଟା ଗୋଟେ ଭୁଲ ହେଲା। ନିଜୋ ଜେଣ୍ଡର ହୁଁ। ତ ସେଇଟା।
ନା ବହୁତ କିଛି ଶିଖିବାର ଅଛି ତମେ ବି ତମ ବିଷୟରେ ମତେ ବି ବହୁତ କିଛି ନୂଆ ଅଛି ନଲେଜ ନୂଆ ଜ୍ଞାନ ଶିଖିଆକୁ ମିିଲଲା ଆ। ମୁଁ ଏଇ ତମ କଥା ଜାଣିପାରିଲି ତମେ ଗୋଟେ ଭଲ ଷ୍ଟୁଡେଣ୍ଟ।
ଏମିତି କିଛି ନାଇଁ ମାନେ ଯୋଉ ମେନ୍ କଥା ହେଲା ଯୋଉଥିରେ ମନ ଆସିବ ପଢିବାଆ ଯୋଉ ଯୋଉ ଜିନିଷ ଟା ତମେ ଅ ଲାଗିବ ଯେ ତମର ଇଏ କୁ ଯାଉଛି ବୋଲି ତ ମତେ ଲାଗେ ସେଇ ଏଟା ଯିବା କଥା କିନ୍ତୁ ଯେହେତୁ ଆମ ମାନଙ୍କୁ ତା ସହିତ ପଢିବା ସହିତ ନୁହେଁ ଯେ ଖାଲି ପାଠଟା ଦରକାର ତା ସହିତ ଆମକୁ କିଛି ପଇସା ବି ଇନକମ କରିବାର ଅଛି ତ କିଛି ଲୋକମାନେ ଯାଇ ପାରନ୍ତିନି ତାଙ୍କ ମନ ପସନ୍ଦର ଇଏରେ କିନ୍ତୁ ମତେ ଇଏ ସୋସଲୋଜି ସମାଜ ଇଏଟା ଯୋଉ ପଢିବାକୁ ଟା ମନ ହିଁ ଥିଲା ତ ସେଇଥିପାଇଁ ମୁଁ ଏଇଥିରେ ଗଲି ବେଶୀ ଆଉ ଟିକେ ବେଶୀ ଭଲ ସେ ପଢିଲି ଏଗୁରା ଆଉ।
ନା ନା ଯାହା ଜଣା ପ ତମେ ବହୁତ ନଲେଜ ଅଛି ଯେମିତି କିି ମୁଁ ଜାଣି ପାରିଲି ତମେ ଗ୍ୟାରେଣ୍ଟି କିଛି ନା କିଛି ଗୋଟେ ଜୀବନରେ ହେଇପାରିବ ଓକିଲ।